ପ୍ର ପ୍ରହ୍ଲାଦ ବନ୍ଧୁ।
ହଁ ଆଶିଷ ବାବୁ ଆଶିଷ ଭାଇ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ବନ୍ଧୁ ଜୟ ଜଗନ୍ନାଥ ଭାଇ ଆଉ
ଆଚ୍ଛା କଣ କରୁଛନ୍ତି ଆପଣ? ଆରେ ମୁଁ କଣ ମୁଁ ତ ଏବେ ଜଷ୍ଟ ଖାଇକି ଉଠିଲି ଆଚ୍ଛା ଆଚ୍ଛା। ମୁଁ ବି ଏବେ ଜଷ୍ଟ ଖାଇକି ଉଠିଲି। ତ ଅବି ଘରେ ହିଁ ଅଛି ଆଉ କଣ କରିବା।
ଆଚ୍ଛା। ତ ମୁଁ ବି ଏବେ ଘରକୁ ଆସିଲି ବାହାରକୁ ଯାଇଥିଲି ଟିକେ ତ ଆମର ଟିକେ ଷ୍ଟେସନ କୁ ଯାଇଥିଲି ଆମର ରେଳ ଷ୍ଟେସନ କୁ
ଆଚ୍ଛା। ଆଚ୍ଛା। କୁଆଡେ ଯିବେ ନା କଣ?
ହଁ ଏମିତି ଟିକେ ଯିବାର ଅଛି ଆମର ଟିକେ ପ୍ଲାନିଂ ଅଛି। ଏଇ ଆମର ତିରୁପତି ଆଡେ ଟିକେ ଯିବାର ଥିଲା ଟିକେ। ପୁରୀ ଟିକେ ତିରୁପତି ଟିକେ ଏମିତି ଯିବାର ଥିଲା ତ ଅଛି ଏମିତି ତିରୁପତିରୁୁ ଆସିକି ପୁରୀ ଯିବୁ ତ ଏକା ଥରେ କାଟି ଦେଇଛୁ ଆଉ।
ଆଚ୍ଛା ଏକଲା ଯିବ ନା କଣ ପରିବାର ସହିତ ଯିବ?
ନାଇଁ ନାଇଁ ପରିବାର ସହିତ ଯିବୁ ତ ଏମିତି କାଟି ଦେଇଛୁ ଆଉ ମୁଁ ବି ଭାବୁଥିଲି ସାଙ୍ଗସାଥି ସହିତ ବି କୁଆଡେ ଯିବା ବୋଲି ତ ଏମିତି କୁଆଡେ କଣ ଯିବା ଟିକେ ପ୍ଲାନିଂ କରିବା ବୋଲି ଭାବୁଛି ଆଉ।
ହଁ ଠିକ କଥା କହିଲ ଆଚ୍ଛା ତୁମେ ତିରୁପତି ବାଲାଜୀ କ ଅ ବାଲାଜୀକୁ କେବେ ଆସିବୁ କି?
ଆମେ ତିରୁପତି ବାଲାଜୀରୁ ଆମେ ଆସୁଛୁ ପାଖାପାଖି ଛଅ ଦିନ ପରେ ଆସୁଛୁ ଆମେ। ଆଜି ଯିବୁ ପୁଣି ଛଅ ଦିନ ପରେ ଆମେ ଏଠି ଆସିବୁ ଯାଇକି ଛଅ ଦିନ ପରେ ଏଠି ତ ନୁହଁ ପୁରୀ ଡାଇରେକ୍ଟ ପଳେଇବୁ ପୁରୀଟି ଆମର ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ଟିକେ କରିକି ଏବେ ତ ଅନ୍ନଶନରେ ଅଛନ୍ତି ପ୍ରଭୁ ଜର ହେଇଯାଇଛିୁ, ତ ଦେଖିବୁ ଯୋଉ ଆଉ ଗୋଟେ ଜାଗା ଟା ସେଇଟା କଣ ମନେ ପଡୁନି ସେଠି ଯିବାକୁ ଚେଷ୍ଟା କରିବୁ ସେଠାକୁ ଏଠି ଦର୍ଶନ ହୁଏ, ସେଠି ଯାଇକି ପଳ ଆସିବୁ ଆଉ‌।
ହଁ ଠିକ କଥା କହିଲ ଠିକ କଲା କ ତ ବନ୍ଧୁ ଆ ସେ ରଥଯାତ୍ରା ଆଗକୁ ଆ ଆସୁଅଛି, ସମସ୍ତେ ତ ବାହାରେ ସବୁ ଅଛନ୍ତି ମୁଁ ବି ଏକଲା ଅଛି‌ ତ ମୁଁ ବି ଭାବୁଛି ରଥଯାତ୍ରା ଦେଖିବାକୁ ମୁଁ ଟିକେ ଜଗା ଦର୍ଶନ କରିବାକୁ ଯାଇଥାନ୍ତି।
ଆଚ୍ଛା।
କଣ କଥା ହୁି ତ ଦି ତିନି ଜଣଙ୍କୁ ଘଡି କରିକି ଯିବାକୁ ପଡିବ। ମୁଁ କଣ ଶୁଣୁଥିଲଥିଲେ ଶ୍ରୀକାନ୍ତ ମଧ୍ୟ ବେଙ୍ଗାଲୋରୁରେ ଆସିଅଛି ଏବେ ପାଞ୍ଚ ଛଅ ଦିନ ଭିତରେ?
ହଁ ହଁ ହଁ ସେ ବି ଶ୍ରୀକାନ୍ତ ବି ବେଙ୍ଗାଲୋରରୁୁ ପଳ ଆସୁଛି କହୁଛି ଏବେ ପାଞ୍ଚ ଛଅ ଦିନ ଭିତରେ କହୁଥିଲା ତ ମୁଁ ବି ଟିକେ ଯିବାର ବି ଇଚ୍ଛା ଅଛି ଜଗାଙ୍କ ଦର୍ଶନ ପାଇଁ ରଥଯାତ୍ରା ତ ମୁଁ କେବେ ବି ଯାଇନି କୋଡିଏ ଏକୋଇଶି ବର୍ଷ ହେଇଗଲା କେବେ ବି ଯାଇନି ଏ ତ ବଡ ହେଲେଣି ଟିକେ ଯିବା ବୋଲି ମୁଁ ବି ଭାବୁଛି ଆଉ।
ହଁ ଠିକ କଥା କହିଲ ତ ମୁଁ ବି ଶିିକାନ୍ତ କୁ ମୋର ଘଡି କରିକି ରଥଯାତ୍ରା ଟିକେ ଦର୍ଶନ କରିବାକୁ ଯିବାକୁ ଇଚ୍ଛା ତ ଶ୍ରୀକାନ୍ତଙ୍କୁ ମୁଁ କଲ କରି ପଚାରି ପଚାର ବିି ତା ଶ୍ରୀକାନ୍ତଙ୍କ ଅନ ଅନୁମତି କ୍ରମେ ଆମେ ବି ରଥଯାତ୍ରା ବୁଲାବୁଲି କରିବାକୁ ଯିବୁ ଆଚ୍ଛା ତୁମେ କଣ କହୁଥିଲ ଆମେ ଯୋଉ ସାଙ୍ଗସାଥି ମାନେ ବୁଲାବୁଲି କରିବାକୁ ଯିବା ଆଚ୍ଛା କେୋଉଠି କଣ ଯିବା କେମିତି କଣ ପ୍ଲାନିଂ କରିଛୁ କି? ମାନେ କେଉଁ ସ୍ଥାନକୁ ଯିବା କଣ କରିବା କଣ ନାହିଁ?
ନାଇଁ ମୁଁ ତ କିଛି ପ୍ଲାନିଂ କରିନି କିନ୍ତୁ ଭାବୁଥିଲି ଆମେ ଟିକେ ଆମର ଉତ୍ତର ଆଡେ ଟିକେ ଯିବା ବୋଲି ଭାବୁଥିଲୁ। ଉତ୍ତର ଭାରତ ଆଡେ। ଯେହେତୁ ଏବେ ଟିକେ ପାଗଟା ବି ଭଲ ଅଛି। ସିଆଡେ ଟିକେ ଯିବା ବୋଲି ଭାବୁଥିଲି। ନା ଆପଣ କଣ କହୁଛନ୍ତି କୁଆଟେ ଯିବା।
ହଁ ହଁ ଆପଣ ମତେ ଠିକ୍ କଥା କହିଲେ। ଆଚ୍ଛା ମୋ ମଥରେ ଅ ଉତ୍ତରାଖଣ୍ଡ ଯିବା କି? ମାନେ ବାବା କେଦାରନାଥ କେଦାରନାଥଙ୍କ ଦର୍ଶନ କରିବାକୁ।
ବା ବଢିଆ କଥା କହିଲେ। ଆଉ ମୋ ମନର କଥା ନେଇ ଗଲାପରି କହିଲେ ଆପଣ। ଉଦାରନାଥ ବଦ୍ରିନାଥ ସେଇଠି ଆମର ରିଷିକେଶ୍ ଆମର ଅଛି। ପୁଣି ଆମର ଆଉ ହରିଦ୍ୱାର ଏମିତି ଅଛି ସବୁ ଗଙ୍ଗୋତ୍ରୀ ହଁ। ସବୁ କିଛି ଅଛି। ସେଠା ଗୋଟେ ବୁଲିକି ପଳାଇ ଆସିବା ବୋଲି ଭାବୁଥିଲି ଆଉ। ବଢିଆ କଥା କହିଲେ ଆପଣ ଭାଇ। ସେ ଏଟ ତ ଏଇ ବୟସରେ ହିଁ ଯାଇ ହବ। ଏତେ ଉପରେ ଅଛି।
କିନ୍ତୁ ବାହାଘର ବୟସ ପରେ ଆଉ କୁଆଡେ ବୁଲାବୁଲି କରିପାରିବାନି ନା। ତ ଇଏ ଆମର ଭି ପ୍ରତ୍ୟେକ ଜାଗାଟି ଦର୍ଶନ କରିକି ଆସି ଆସିବାଟା ଭଲ। ଠିକ୍ କ
ଠିକ୍ କଥା ଠିକ କଥା କହିଲେ। ହଁ ହଁ ଭାଇ ନିଶ୍ଚୟ ଠିକ୍ କଥା। କଥା କହିଲି ଆଉ ପାଞ୍ଚ ଛଅ ବର୍ଷ ପରେ। ହଁ କୁହନ୍ତୁ କୁହନ୍ତୁ।
ଆଚ୍ଛା ମୁଁ ଯୋଉ କହୁଥିଲି ଯୋଉ କେଦାରନାଥ ଯିବା। ତ ଆମେ ଏଠୁ ତ ଟ୍ରେନରେ ତ ଯିବାକୁ ପଡିବ।
ତ ଟ୍ରେନ୍ ଟା ଧରିବାକୁ ପଡିବ। ରୁଷିକେଶ୍ ଯାଏ। ତାପରେ ତାପରେ ଅ ତାପରେ କଣ କରିବା ବସ୍ ରେ ସେଟାକୁ ଯିବା। ପୁଣି ବାବାଙ୍କ ଦର୍ଶନ କରିବାକୁ ହେଲେ ପ୍ରାୟ ଅଠର କିଲୋମିଟର ଚାଲିବାକୁ ପଡିଥାଏ।
ହଁ ହଁ ସତ ସତ କହିଲେ ସତ କହିଲେ।
ତ ଏଇ ଯୋଉ ଆମେ ଯୋଉ ଟ୍ରିପଟି କରିବା। କ କଣ କଣ ସାମଗ୍ରୀ କଣ ନାଇଁ ଧରିବାକୁ ପଡିବ ନା। କାରଣ ସେ ଉତ୍ତରାଖଣ୍ଡରେ ମୁଁ ଶୁଣିଥିଲି ପ୍ରାୟ ଗୋଟେ ପାଟଙ୍କା ପଡିଥାଏ। ଏବଂ ଗୋଟେ ଏ ସ୍ପାଇଟ୍ ସ୍ପାଇଟ୍ ପିଇବାକୁ ହେଲେ ଆମକୁ ଇ ଏମ୍ ଆଇ କରିବାକୁ ପଡିବ। ଠିକ୍
ହଁ ହଁ ସତ କହିଲେ ସତ କହିଲେ। ସେଟା ତ ଆମର ସାଧାରଣ ପ୍ରାଇଜ୍ ରୁ ପାଖାପାଖି ଦଶ ରୁ ପନ୍ଦରଣ କଣ ଲେଖେ ତାଙ୍କେ ନଉଛନ୍ତି। ତ ଆମକୁ ସବୁ କିଛି ତ ଯୋଗାଡ କରି ଯିବାକୁ ପଡିବ। ଯେମିତି ଆମର ଯେମିତି ଜ୍ୟାକେଟ୍ କମେ ନା ସେଇଠି ଶୀତ ହଉଛି। ପୁଣି ଥଣ୍ଡା ବି ହଉ ସିଏ ପୁଣି ବର୍ଷା ବି ହଉଛି। ହଁ ବର୍ଷା ଥଣ୍ଡା ହଉଛି। ପୁଣି କିଛି ସେଠ ଏଠି ମିଳୁଛି କିନ୍ତୁ ଆମେ ବି ଆମ ଆଡୁ ଯାହା ପାରିବ ଧରି ପା ଧରିଥିବା। ଆଉ ଜଣକା ଦୁଇରୁୁ ତିନି ଲେଖା ଯାଏ ବୋତଲ ଧରିଥିବା। ଆଉ ଏମିତି ଖାଇବା ସାମାନ ଏମିତି କିଛି ଟିଫନ୍ ଏମିତି କିଛି ଧରିଥିବା ଆଉ। ଯାହା ଟିକେ ଯେମିତି ଚଷମା ଫସମା ଏମିତି ଟିକେ ଧରିଥିବ ଆଉ।
ହଁ ଠିକ୍ କଥା କହିଲ। କାରଣ ଆଗ ପାଣି ଟା ଯଦି ପାଣି ନଥାଏ ତ ଆମର ଜୀବନ ଏବଂ ସେଠାରେ ପ୍ରାୟ ଗୋଟିଏ ପାଣ୍ଡର ବୋଟଲ ଅଶୀ ଟଙ୍କା। ଟଙ୍କା ପୁରା ଚାରି ବୋଟଲ ଲେଖାଏ ପାଣି ଜନଙ୍କ ପିଛା ଧରିବାକୁ ପିଡିବ।
ସତ କହିଲେ, ସତ କହିଲି ତିନିରୁ ଚାରି ଲେଖା ଚାରି ବୋତଲ ପାଖାପାଖି କିଛି ନହେଲେ ଚାରି ପାଞ୍ଚ ଲିଟର ଏମିତି ରହିଲା ପରେ ଧରିବାକୁ ପଡିବ କଣ ପାଇଁ ନା ଆମେ କଉ ଯିବା ଆସ ବାକୁ ହିଁ, ତିନି ଦିନ ତ ଲାଗିଯିବ ହଁ।
ହଁ ଭାଇ କୁହ ହଁ କୁହନ୍ତୁ ଭାଇ!
କଣ କହୁଥିଲି, ଆମେ ଯୋଉ କେଦାରନାଥ ଯିବା, ତମକୁ କେତେ ଟଙ୍କା କଣ ଖର୍ଚ୍ଚ ହେବ, ଟିକେ ଆନୁମାନିକ କରିକି କହିପାରିବ କି? ମାନେ ଜଣଙ୍କ ମୁଣ୍ଡକୁ ବିଷେ କେତେ ଟଙ୍କା ଖର୍ଚ୍ଚ ହବ, କଣ ନାଇଁ?
ଆଛା, ଆଛା। ତ ଜଣକ ମୁଣ୍ଡକ ପିଛା ମତେ ତ ଯାହାବି ଲାଗୁଛି, ଆମେ ସେ ପାଖାପାଖି ରଋଷିକେଶ ଆଉ ପୁଣି ହରିଦଵାର ଅଛି ଗଙ୍ଗୋତ୍ରୀ, ଯମୁନୋତ୍ରୀ, ଯଦି ଆମେ ବଦ୍ରିନାଥ ଅମରନାଥ ଆଡେ ବି ଯିବା ତ ଏତିକି ଯଦି ଆମେ ବୁଲିବା ତ କିଛି ନହେଲେ ଜଣକା ପିଛା ମତେ ଲାଗୁଛି, ପନ୍ଦର ରୁ କୋଡିଏ ହଜାର ଖର୍ଚ୍ଚ ହେଇଯିବ ଭାଇ ମତେ ଲାଗୁଛି! ଆପଣ କଣ କହୁଛନ୍ତି?
ହଁ ଆପଣ ଠିକ କଥା କହିଲେ, କାରଣ ସେଇ ଉତ୍ତରାଖଣ୍ଡରେ ଯୋଉ ପ୍ରକାର ଦ୍ରବ୍ୟ ସାମଗ୍ରୀ ରେଟ ଅଛି ଯାହାେଲେ ବି ପନ୍ଦରରୁ କୋଡିଏ ହଜାର ଟଙ୍କା ନ ଧରିଲେ ଚଢିହବ ନାହିଁ।
ତାପରେ ତୁମେ କହୁଛ ଗଙ୍ଗୋତ୍ରୀ, ଅମୁନତ୍ରୀ, ବଦ୍ରିନାଥ, ସବୁ କିଛି ଯିବା ତ ହେ ମତେ ଠିକ ଠିକ ଲାଗୁଛି ତ ଜଣଙ୍କୁ ବିଛ ପନ୍ଦରରୁ କୋଡିଏ ହଜାର ଟଙ୍କା ଧରିକି ନେଇଯିବା।
ଆଛା ସେ ଯୋଉ କେଦାରନାଥ ବଦ୍ରିନାଥ ବୁଲିକି ଆସିଲା ପରେ ଆଉ କେଉଁଠାକୁ ଯିବା କି ଭାବୁଛ କି?
ଆଉ ଏବେ ପାଇଁ, ତ ଏଠିକି ଏତିକି ହିଁ ଯିବା ବୋଲି ଭାବୁଛି ଯଦି ଆପଣ କିଛି କହିବେ ଆଉ କୋଆଡେ ଯିବା ବୋଲି, ତ ଆଉ କୁଆଡେ ଯିବା କିଛି ଅସୁବିଧା ନୁହଁ କୁହନ୍ତୁ, ଆପଣ କଣ କରିବେ! ନହେଲେ ତ ଆଉ ପରେ କିଛି ଆଉ ଗୋଟେ ଟ୍ରିପ୍ କରିବା, ଆପଣ କୁହନ୍ତୁ କଣ କହୁଛନ୍ତି?
ମୁଁ କଣ କହୁଥିଲି କି ତାପରେ ରାମେଶ୍ଵରମ ଟିକେ ଯିବା ବୋଲି ଭାବୁଥିଲି!
ଆଚ୍ଛା ଆଚ୍ଛା।
ଆମର ଯୋଉ ଗୋଟେ ନୂଆ ପମ୍ବନ ବି ହେଇଛି ଜାଣିଛନ୍ତି ନା ଆପଣ?
ହଁ ହଁ ଶୁଣିଛି ଶୁଣିଛି।
ମୁଁ କୁଆଟେ ଶୁଣିଥିଲି ସେ ଯ ଇଞଜୋଟା ହେଇଛି ବହୁତ ସୁନ୍ଦର ଭି ଦେଖ ଯାଉଥାଏ, ତେଣୁକରି ସେଇ ବ୍ରିଜ ଦେଇକି ଆମେ ଆମକୁ ଯିବାକୁ ପଡିବ। ମୋର ଏହା ହିଁ ପ୍ଲାନ ଗୋଟେ ଅଛି, କଣ କହୁଛି ଆପଣଙ୍କ ସହମତି ଆପଣଙ୍କ ଅନୁମତି କଣ?
ହଁ ହଁ ମୋର ବି ସହମତି ଅଛି ଆଉ ସେଇଟା ହିଁ କରିବା ଭାବୁଛି, କିନ୍ତୁ ଏଇ ଗୋଟେ ଟ୍ରିପ ରେ ହେଇପାରିବନି ବୋଲି ମୁଁ ଭାବୁଛି ଗୋଟିଏ ଥରକ ଟା ଯାଇକି ପୁଣି ଆଉ କିଛି ଦିନ ପରେ ସେଇ ରାମେଶଵରମ, କନ୍ୟାକୁମାରୀ ଏମିତି ସେ ଦକ୍ଷିଣ ଦିଗ, ଦକ୍ଷିଣ ଭାରତ ଆମର ଟିକେ ବୁଲିବା ବୋଲି ମୁଁ ଭାବୁଛି।
ହଁ ଠିକ କଥା କହିଲ, କାରଣ ତ ଆମକୁ ଯାହାହଲେ ବି ଉତ୍ତରା ଉତ୍ତର ଭାରତ ବ ବୁଲିକି ଆସିବାକୁ, ଯାହାହେଲେ ତ ଦଶ ଦିନ ଖଣ୍ଡେ ଲାଗିଯିବ ତାପରେ ଘରକୁ ଆସିକି ଟିକେ ରେଷ୍ଟ ମାରିକୁ ପଡିବ। ଏ ତାହାଗି ଆମେ ତ ରୋବଟ୍ ନୁହଁ ନା ଯାହାକି ଏକା ତରଖେ ବୁଲିଯିବା ପୁରା ସମଗ୍ର ଭାରତ। ତ ତେଣୁକରି ଘରକୁ ଆସିଲା ପରେ କିଛି ଦିନ ରେଷ୍ଟ ମାରିବା ପୁଣି ପନ୍ଦର ରୁ କୋଡିଏ ଦିନ ପରେ ପୁଣି ଥରେ ରାମେଶ୍ଵରମ କନ୍ୟାକୁମାରୀ ଏମିତି ସବୁ କିଛି ବୁଲାବୁଲି କରିକି ଆସିବା।
ଠିକ ଠିକ କହିଲେ ସେମିତି ହିଁ କରିବା ଯାହା ଫଳରେ ଆମକୁ ଦେଖିବାର ଆଉ ବୁଲିବାର ଆନନ୍ଦ ବି ଆସିବ। ଆଉ ବୋହୁ ବୋହୁତ ଗୁଡାଏ ଜାଗା ଆମେ ଦେଖିପାରିବା ବୁଲି ପାରିବା ଭଲ ସେ। ଆଉ ଆମକୁ ଥକାନ ବି ବେଶୀ ଲାଗିବନି। ଆଉ ଏମିତି ଆଉ ଦିଟା ଟ୍ରିପ୍ ହେଇଯିବ ଆମର। ଆଉ ପୁଣି ରହିଲା ପୂର୍ବ ପଶ୍ଚିମ ରହିବ ଆଉ ପୁଣି କରିବା କେବେ ଟ୍ରିପ୍ ଆଉ।
ହଁ ଠିକ୍। ଠିକ୍ କଥା କହିଲେ ଗଞ୍ଜାମ ଜିଲ୍ଲା ପ୍ରାୟ ଓଡିଶାର ବହୁତ ସାରି ଆସିଛି ଆଉ ତ ବାକି ରହିଲା ରାଜ୍ୟ ବାହାରକୁ ଯାଇକି ବୁଲିକି ଆସିବା ମୁଁ ପୁଣି ଭାବୁଛି ମୁଁ ବି ଆଉ
ଠିକ୍ ଠିକ୍ କଥା ହଁ ସତ କହିଲେ। ସେମିତି ହିଁ କରିବା ଆଉ କଣ ଅଛି ଭାଇ ଦୃଶ୍ୟର ଯୋଉ ମନୋରମ ଦୃଶ୍ୟ ଆମ ଭାରତ ବର୍ଷ ର୍ଷରେ ଅଛି ଜାଗା ଗୁଡାରେ ସେଗୁଡାର ଯଦି ବୟସ ଥାଉ ଥାଉ ଯଦି ଆମେ ତାର ସୌନ୍ଦର୍ଯ୍ୟ ର ଲୁପ୍ତ ଉଠେଇ ପାରିବାନି ହୁଁ ତାହେଲେ ଆଉ କିଛି ହେଇପାରିବନି ଭାରତ ଯଦି ବୁଲି ପାରିବାନି ଏବେ।
ଆଚ୍ଛା ମୁଁ ଆଉ ଗୋଟେ କଥା ଭୁଲି ଯାଇଛି ଆମେ ଯୋଉ କେଦାରନାଥ ଯିବା ତା ସହିତ ଦୁଧସାଗର ୱାଟରଫଲ ଦେଖିକି ଆସିବା ବୋଲି ଭାବୁଛି ମୁଁ ଆର ଭିଉ ଗୋଟେ ମାନେ ଆତ୍ମତୃପ୍ତି
ହ ଆଚ୍ଛା ଆଚ୍ଛା ହଁ ସତ କଥା ସେ ପାଖରେ ହିଁ ତ ଅଛି ସେଇଟା ବି ପଳେଇବା। କମାଇନା ଆଉ କିଏ କିଏ ଆସି ଆସିପାରିବ କି ହଠତ୍ କିଏ ଆସିପାରିବ ନା ଏମିତି ପ୍ଲାନ୍ ହେଇପାରିବ ତ ଯେହେତୁ ଆମେ ଆସିଚେ ସବୁ କିଛି ବୁଲି ଦେଇେ ଯିବାଟା ହିଁ ଆମର ମକସଦ ରହିବା ଦରକାର।
ଠିକ୍ କଥା ଠିକ୍ କଥା କହିଲେ ଆପଣ ଯେହେତୁ ସେ ୱାଟଫଲ୍ ଭିୟୁ ଦେଖି ହଉଚି ତେଣୁ ଆମେ ଟ୍ରେନ ରେ ହିଁ ଚାଲିଯିବା। ତ ମୋ ମତରେ ଦୁଇସାଗର ୱାଟରବଲ୍ ଦେଖିକି ଆସିଲା ପରେ ଅ ଆମର କନ୍ୟାକୁମାରୀ ଅ ରାମେଶ୍ୱରମ୍ ଏ ଏଗୁଡ଼କୁ ବୁଲିବା ଯିବା।
ହଁ ହଁ ଠିକ କହିଲେ। ଏମିତି ତ ପ୍ଲାନିଂ ଟା କରିଥିବା ପୁଣି କିଏ କିଏ ଯିବା କଣ ସବୁ ଟିକେ ପଚାରି ନବା ସେମାନଙ୍କୁ। ପୁଣି ଅତି ଶୀଘ୍ର କରିଦବା ବନ୍ଧୁ ଆଉ କଣ କହୁଛନ୍ତି ଅତି ଶୀଘ୍ର ଯିବା ପଳେଇ ଯିବା।
ହଁ ହଁ ହଁ ଠିକ୍ କଥା ମୁଁ ବି ଗ୍ରୁପ ପୁରା ମେସେଜ ଗଢ଼ିଦଉଛି ହଁ ହଁ ଠିକ୍ କଥା। ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ହଁ।
ଜୟ ଜଗନ୍ନାଥ।